ଏଇ ଘରେ ଅଛି।
ଆଉ କ୍ଲର୍କ ଦିଏ ଆସୁନୁ ବଇଚି।
ହଁ ଯାଉଛି ରହ ମୁଁ ଖାଉଛି ଯାଉଚି ।
କଣ ଖାଇଲୁ ନା ଖାଇସାରିଲୁ ନା ଖାଇନୁ ।
ଯେ ଭାତ ଡାଲି ଭଜା ।
ଆଉ ଆଉ ଯୋଉ କଣ ଆସିଲୁ ଆଜି କଲେଜ ନା ଯାଇନୁ ।
କଲେଜ ଆାଇ ଯାଇନି ।
ଓ ମୁଁ ସେଆ ପଚାରିଲି କଲେଜ ଖୋଲଣି ନା ସାର୍ ଗ୍ରୁପରେ ମେସେଜ କରିଥିଲେ କଲେଜ ଯ ମୁଁ କହିଲି ପଚାରେ । କଉନ ଯିବା କଉନ ଯିବା କହ କାଲି ପନନାଡି ଯିବା ଆଉହୁନ ଆଉ କଁ କଲେ ଖୋଲାନା ନହେଲେ ପୁଣି ସେକେଣ୍ଡ ସେମିଷ୍ଟାର ଆଉ ଗୋଟେ ସେମିଷ୍ଟ ସରିଛି ଆଉ ଗୋଟେ ସେମିଷ୍ଟାର ପୁଣି ହବ । ଆଉ ସଉଦା ଯୋଉ ଦେଇଥିଲା ପରୀକ୍ଷା କଣ ହେଲା ତାର?
ସେଟା ଫେଲେ।
ଫେଲ ହେଇଗଲା ।
ହୁଁ
ଓହୋ ଆଉ ଆଉ କଣ କହୁଛୁ କ କୁଆଡେ ଗୋଟେ ଆ କ ଗାଡି ଆମ ଗାଁରେ ତ ଦେଖୁଛୁ ଉନ୍ନତି ହବ କଣ ଆମ ଗାଁରେ ଅବନତି ହେଇ ଚାଲ ଦିନକୁ ଦିନ ଗାଡିଆରେ ଗାଁ ଗାଁ ଗାଡିଆ ଫାଡିଆ ସବୁ ନଷ୍ଟ ହେଇଯାଉଛି ଆମ ଗୋଟେ ଖୋଳା ହେଇଥିଲା ଗୋଟେ ନୂଆ ଗାଡିଆ
ଗାଡିଆ ପାଣି ଶୁଖି ଆଉଛି ।
ଆଉ ସେଇ ବା ଆଙ୍କର କେୟାର ନାହିଁ ପାଣିଫାଣି ଶୁଖି ନା ପୁରା ନଷ୍ଟ ହେଇଯାଉଛି । କହିଲେ ଗାଡିଆ ହେଇଛି ଆମେ ଗାଧା ପା ଭଲମନ୍ଦ କରିବା ଗାଧାମାନେ କିଛି ନାହିଁ ଦେଖିଲା ବେଳକୁ ସେ ଗାଡିଆ ଇଏ ହେଇଗଲାଣି । ଆମେ ଯାହା ଗାଧଉଥିଲୁ ସବୁ ହୁଁ
ଆଜିଆ ମାଛ ଧରୁଥୁଲି ।
ମୁଁ କହିଲି ଯୋ ଆମେ ଚାରି ପାଞ୍ଚ ଜଣ ଯୋଉ ଗାଧଉଥିଲୁ ସଫାସଫି ଭଲମନ୍ଦ ସବୁକରୁଥିଲେ ଦଳ ଫଳ ଟିକେ ଲେ ନୀଳଭାଇ ତୁ ନୀଳଭାଇ ପ୍ରକାଶ ବିକାଶ ଆଉ ଗୁଲିଆ ଆମେସବୁ ସ ସଫା ସବୁ ବି କରିୁଥିଲୁ ଯ ସବୁ ଚାରିିକର ଦେଖିଲା ବେଳକୁ ଏଇନାାଇ ତ ଆଉ ଗାଧଉନୁ ସେ ଚାରିିକର ଦେଖୁଛୁ
ହଁ ଭଲି ପଡିଆରେ ତ ମାଟି ପକେଇଥିଲ ।
ଖେଳିବୁ କଣ ଏଇ ସିଜିନରେ ଆଉ କିଛି ଖେଳି ହବନି କ୍ରିକେଟ ତ ଖେଳି ହଉନି ଗୋବରଡିଆ ପଡିଆ ଯାତ୍ରା କଲେ ସେଠି ପୁରା ଯା ନଷ୍ଟ ହେଇଗଲା । ଆଉ ପୂଜା ପଡିବାରେ ତ ମାଟି ପଡିଯାଇଛି । ହଁ ଗାତ ଫାତ ଖୋଲି ଆଉ ପୂଜା ପଡିଆ ଦେଖିଛୁ କୋଉ ଭଳିଆ ହେଇଛି ପୂଜା ପଡିଆ । ପୂଜା ପୂଜା ପଡିଆ କହିଲେ ରାସ୍ତା ପୂଜା ପଡିଆ ମାଟିଫାଟି ପଡିି ଯାଇଛାତା । ପୂଜା ପଡିଆ ପୂଜା ପଡିଆ ତାପରେ ଆଉ କୋଉ ଭଳିଆ ର ଲାଗେ ଖ ଆଉ ତ ସେକର ପଡିଆ ତ ଏକର ତାଙ୍କର ସବୁ ଧାନଫାନ ଚାଷଫାଶ କଲେ ସେଠିତ ଖେଳି ହଉନି । ଆଉ କୋଉ ପଡିଆ ଅଛି ସେଇ ଗୋଏ ପଡିଆ ଭଲି ପଡିଆ ଥିଲା ଭଲି ପଡିଆରେ ମାଟିବାଟି ପକେଇଦେଲେ । ଆଉ ଖେଳିବାକୁ ଜାଗା ନାହିଁ ଆଉ ତୁ କଣ ଆଉ କଣ କରିବୁ କହୁନୁ ।
କ୍ଲବ ପଛ ଗଟେ ଗୋଟା ପଡିଆ ଅଛି ଯେ ସିଏ ଆଉ ଖେଳି ହବନି ।
କୋଉଠି?
କ୍ଲବଘର ପଛପଟେ ମ
ସେଠି ତ କଣ ସେଠି ବି ଆେ ଆମେ ଛୋଟ ଭଳି ସେଠି ଖେଳୁଥିଲେ ସେଠି କ ଆଉ ଖେଳିବାକୁ ସେଠି ଖେଳିବାକୁ ସେଠି ଛୋଟବେଳେ ଛୁଆ ଖେଳୁଥିଲେ ସେ ଦେ ସବ ଏ କରିଦଲେ ପୂଜା ପୁଡିଆରେ କହୁଥିଲେ, ବୋତିଫୋତି ଉଡେଇବଇଏ ଉଡେଇ ସିଏ ଉଡେଇଲେ ବି ଦେଖିଲା ବେଲୁକୁ ଏଥ ମାଟି ପଡ଼ାଇଛି ଆଉ ତ ବୋତିଫୋତି ଉଡ଼ାଇ ପାରିବେନି । ଆଉ ଦେଖାଯାଉ କଣ କରିବା ଆଉ ତ ଯଉତିି ଦିନ ଗୋବଡିଆରେ ଖେଳ ହବ ହବଉ ନହେଲେ ନାଇଁ ଆଉ ଗୋବଡିା ପଡିଆ କଣ କରିବୁ ବେଣାଫେଣା ଉଠିଲା କେତେ ସୁନ୍ଦର ଦେଖା ହଉଥିଲା।ଖେଳକୁଦ ଭଲ ହଉଥିଲା ।
ଆଉ ଏ ତାରିଣୀ ମନ୍ଦିର ତ ଅଧା ଉଠିକ ତାର ଆଉ ହଉନି ।
ଇଏ ଫାଷ୍ଟ କହିଲେ କରିପାରିନି ମନ୍ଦିର କହିଲେ ପୁଣି ମାଗଣା ଫାଗଣ କଲେ ସବୁ ଗାଁରୁ ତୋଳାତୋଳି କଲେ ଆମେ ମାଗଣା ଫାଗଣ କରିକି ଖାଇଲା ତାପରେ କହିଲେ ଆଉ କଣ କରିବେନିଏ ସିଏ ସିଏ ତା ବାଟରେ ଇଏ ତା ବାଟରେ ଆଉ କଣ କରିବେ, ତମେ ଯୋଉ କଲ ତାରିଣ ଠାକୁର ସେ ଆଗେ ତା ଆଗରେ ମାଟି ଟିକ କାଇଁ ପକଉଥିଲ ତମେ ଭାବିଲ ରାସ୍ତା ହବ ରାସ୍ତା ତ କାମ ହେଇପାରିଲାନି । ବିକିଆ ବି କହୁଥିଲା ପଇସା ଦଉ ବୋଲି ନେଟ୍ ଆଣିବାଲେ ନେଟ୍ ଫେଟ ନେଲେ ଖେଳୁନ୍ତା ବଲତ ଅଛି ।
ବିକାଶ ପଳେଇଲା ।
ପଳେଇଛି? ଆଉ ଏକ ପ୍ରକାଶ ଗଙ୍ଗୁଲା କହିଲ କହିଲା ଏକରୁ ଗୋଟେ ଖ ଖୁ ବଦଲ ହବ ଯେମିତି ଖେଳିବା ଟ ଏକର ଖୁଣ୍ଟ ବଦଲ କଣ କହିଲୁ ମାନେ ସେ ଏକରକୁ ଗାଡିଆକୁ ଏକର ଗାଡିଆ ଆଲୁ କାଇ ଯେମତି ମାରୁଛି। ଆଲ କା ଜିନି ମାରୁଛି ଗାଡିଆରେ ପଡିବ ଆଲ କା ଜିନି ମାରୁଛି ଗାଡିଆରେ ପଡିବ।
ହୱ।
ହ୍ୟାଲୋ।
ହଁ।
ଆଲୋକା ଯେମିତି ମାରୁଚଛି ଗାଡିଆରେ ପଡିବ, ସେ ଗାଡିଆରେମିତି ପକେଇ ବଲ ଫଲ ଫଟେଇଦି ସେ ମିଦବ ଗାଡିଆରେ ପଡିଯିବ ନଷ୍ଟ
ହୁଁ।
ଆଉ କଣ ଆଉ କଣ ସବୁ ଆଉ ତମ ଘର ସବୁ ଭଲ ଅଛନ୍ତି ନା।
ହୁଁ।
ଆଉ ଆଉ ଗଁ ଗୁଡା କୋଉଠିି? କରିବା ପାଇଁ ଭଲ ମନ୍ଦ କରିବା ଗଟା କୋଉି କରୁନା ରାତିରେ ବସେଇ କରିବା ଫିଷ୍ଟି।
ଫିସ୍ଟି ହଁ ବୁଜୁନା।
କରିବା ଯଦି କଣ କରିବା ଫ୍ଲୱର କତେ କରିବା ବିରିୟାନୀ କରିବା।
ହଁ ହଁ ବିରିୟାନୀ ମ ଚିକେନ ତବଲା।
ଚିକେନ ଭାତ କରିଆଠି କିଛି ନାହିଁ ଚିକେନ ଭାତରେ କଣ କହିଲୁ ରୋଷେଇ କିଏ କରିବ।
ଭାତ ଟାଉ ଚିକେନ କିଛି ନାହି ଭାତଟା
ଭାତ ନେଲେ କଣ କହିଲୁ କା ଘରେ କହିଲେ କାହା ଘରେ ବସେଇଦେବ। ଚିକେନ ଟା ସେଠି କରିବା ନା କଣ କହୁଛି ନା ବିରିୟାନୀ କଣ କହୁଛ କୁହ?
ହୁଁ। ହୁଁ।
ବିରିୟାନୀ କରିବା ରାତିରେ ଆଉ ଶହେ ଶହେ ଟଙ୍କା ତୋଳେଇଲେ ହେଇଯିବ ଆଉ। ଆଉ କଣ କହ?
ଆ ତୁ ଜାମୁ କୋଳି ହେଲାଣି ତମ ଆଡେ?
ହଁ ଆମ ଗାଁରେ ଜାମୁକୋଳି ଏଇ ଯୋଉ ଗଛ ଥିଲା ଗୋଟିଏ ବଡ ଗଛ। ଆଉ ଗୋଟ ତ ବଡ ଗଛ ଥିଲା ତାକୁ ତ ହାଣି ଣି ଦେଲେ ରା ରାସ୍ତା କଲା ବୋଲି ତାପରେ ଏବେ ଦୁନିଆ ଗଛ ଉଠିଛି ଆଠ ଦଶଟା ଖଣ୍ଡେ ଗଛ ଉଠିଛି ବଧେ ହେଇଛି ହେଇଛି କିନ୍ତୁ କଞ୍ଚା ଅଧା କଞ୍ଚା ଅଧା ପାଚିଛି ଏଇଭଳିଆ ଆଉ କଣ
ହଁ ହଁ ହ। ହଉ।
ଆଉ କଣ କହୁନୁ ଆଉ କ୍ରିକେଟ ହଁ ପଡିଆରେ ଖେଳ ହଉଛି ଏଇଉ ଏା ଯାତ୍ରା ପଡିିନଥିଲା।
ହୁଁ।
ହାଲ ଫାଲ କରିଛନ୍ତି ଗାଡି ପଶିକି ଆ କାଁ ଭାଁ କହୁନ ବର୍ଷା ବର୍ଷା ଫର୍ଷା ଯୋଉନ ନ ହଉଛି ଖେଳ ହଉଛି ବର୍ଷା ହେଲେ ଖେଳ ହଉନି
ଓ ହଁ।
ଆଜି ଆସି ତ ଖରା ହେଇ ଆସି ପାଗ ଦେଇ ଯଦି ଖେଳି ଯଦି ଖେଳିବ ନହେଲେ ନାଇଁ ଖରା ଜ ହଉଛି ଖେଳ ହଉଛି ବର୍ଷା ଦଉ ହଛି ଖେଳ ହଉନି ସରିଯାଉଛି ଖେଳ
ହଁ। ଦ ଦିନ ଖରା ହଉଛି ଖେଳ ହଉଛି ଆଉ।
ଟିକେ ଜାଣିବା କଲେଜ ନେଇକି ଆାଇଲା
ସଉୁର
ଆଉ କଣ ଆଉ ତମ ଧନ ହରିଆ ତ ଖାଲି ଚବିଶ ଘଣ୍ଟା ମୋବାଇଲ ଦେ ଯେତେ କହିଲେ ତାର ମୋବାଇଲ ଚବିଶ ଘଣ୍ଟା ଦେଖୁଛନ୍ତି।
ହଁ ସେ ମରି
ଆଉ କଣ କହ?
ସେ ମରିବେ ସୁରାଇ ଗୋଟା ମରିବ ସେ ଶୁଣ ରାତି ଦିନ ସଉରା
ହୁଁ।
ସେ ରାତି ଦିନ ଚବିଶ ଘଣ୍ଟା ମୋବାଇଲ ଦେଖୁଚି
ହଁ ସେ ତାର
ଖାଲି ଗେମ ଖାଲି ଗେମ ଖେଳୁଛି ଖାଲି ଗେମ
ହଁ ଭାଇ ସେ ଖାଲି ସେ ଖାଲି ତ ଗେମ ଖେଳୁଛି। ହ୍ୟାଲୋ ଆଉ କଣ କହ ସେ ତ ଯା କରୁଛି ତା କଥା ଚାଡେ ଆଉ ଆ କଥା କଣ କହୁନୁ ଯୋଉ ଆମର ସେ ଯୋଉ ଜାଁଳା କଥା ସେ ତ ଚବିଶ ଘଣ୍ଟା ମୋବାଇଲ ଦେଖୁଛନ୍ତି।
ଜାଣିଛୁ ନା ଆମେ ଖେଳୁଛୁ ହେଲା ଯୋଉ ଆମ ଖେଳ ଲେପଟ ସାଇଡରେ ଜଣଙ୍କ ଘର ନାଇଁ
ହଁ।
ହେଲା ସେ ଆମ ଖିରଦ ଛାଡ ଜାଣିନୁ
ହଁ ହଁ କିଏ ଥିବ ହଁ ଜାଣିପାରିବି।
ଜଣ ଜଣଙ୍କୁ ରଖିଛି ମାନେ କଣ ଇଏ ହେଲା ମାନେ ତାର ମାନେ ଦେଖା ଇଏ। କରିବା ଆଉ ହେଲା ସିଏ ପଳେଇଛି ଆମେ ଯାଇ ବଲ ଆଣିଲା ଆ ସେ ଆମକୁ ପାଟି ଗଲା କ୍ଷୀର ଆମକୁ ଫୋନ କଲା ଆମେ ଇଏ କଲୁ ତାପରେ ତା ବୁଢୀ କିି ଡାକିଲୁ ତା ବୁଢୀ ଖାଲି ଆମ ଉପରେ ଏଇ ଇଏ ହେଲା।
ଓ ହୋ ବୁଝୁଛି ବୁଝୁଛି ସିଏ କଣ କହିଲୁ ଆରେ ହେଇ ଦେଖେ ତମେ ଖେଳକୁଦ କିଏ ଜାଣିଛ। ସେଟା ତ ଦୈବ ଦୈବ ଦୁଘଟଣା କିଏ ଜାଣି ଶୁଣି ବଲ୍ ଟା ପକଉଛି ଭିତରେ କହୁନୁ।
ହଁ ବା
ତାର କିଏ ପିଜୁଳି ଭଲ ମନ୍ଦ ନେଲା ନା ତମ ଦୋଷ ଆଉ କଣ ଆଉ ଗୋବଣ୍ଡିଆ ପଡିଆରେ ଯା ଯା ସବୁ ତ ନେଉଛନ୍ତି ନାନୁ ବିଶ୍ୱାଳ ଠୁ ଆରମ୍ଭ କରି ସମସ୍ତେ ନେଉଛନ୍ତି ମୁଁ ଦେଖ ଦେଖୁଛି ଆଉ କହିବୁ କଣ ଯାହା ପଡିଆରେ ଖେଳକୁଦ ହଉ। ଥିଲା ଗ ଗୁଣ୍ଡିଆ ପଡ଼ିଆରେ ଭଲ ଖେଳ ହେଲା ସବୁ ଛୁଆ ବା ଆଉଥିଲେ ଆଉ ଦେଖିଲ ବେଳକୁ ତ ପଡିଆ ଦେଖୁଚୁ ଯାତ୍ରା ହେଲା ମାନେ ପଡିଆ ଯାତ୍ରା କରିଦେଲା ଆଉ ତା ନା ଯାତ୍ରା ସେଇଭଳିଆ ଯାତ୍ରା କରିଦେଇ ପଳେଇଲା, ଆଉ ବର୍ଷା ନହେଇଥିଲେ କି ସେ ବର୍ଷା ଯୋଉ ହେଇଗଲା, ସେ ଚାରିଆଡେ ଦବି ଦାବି ଗଲା ଖାଲ ଖାଲ ହେଇଗଲା ଟେଣ୍ଟ ଟା ବି ଯୋଉ ବନ୍ଧା ହେଇ କହୁନୁ ଟେଣ୍ଟ ଟେଣ୍ଟ ଯୋଉ ବନ୍ଧା ହେଇକି ରହିଲା ମାନେ କେତେ ଦିନ କହିଲୁ? ଟେଣ୍ଟ ଯୋଉ ବନ୍ଧା ହେଇଛି, ଆଗରୁ ପାଞ୍ଚ ଦିନ ନା ଚାରି ଦିନ ଆଗୁ ଯାତ୍ରାରେ ସେ ବାନ୍ଧିଲେ ବାନ୍ଧିଲେ ବାନ୍ଧିବା ପରେ ହଁ। ବାନ୍ଧିଲେ ବାନ୍ଧିବା ପରେ, ବି ତା ଯୋଉ ଭିତର ଯୋଉ ବର୍ଷା ବର୍ଷା ହେଲା ଯୋଉ ଭଲ ମନ୍ଦ ହଁ ଏଇଭଳିଆ ତୁ କଣ କରିବୁ? ସେ ନଷ୍ଟ ହେଇଗଲା ଆଉ ତୁ କଣ କରିବୁ?
ହେଲାନି ହରିପୁର ଯାଇଥିଲୁ ।ହରିପୁର ଯାଇଥିଲୁ ଖେଳିବାକୁ
ହଁ।
ହଁ ଯାଇଥିଲୁ, ଦିନେ ଯାଇଛି ଆଉ ଭଲ ଲାଗି ଲାନି।
ନା ନିଜ ଗାଁରେ ଯେମିତି ଖେଳିବୁ, କଣ ସେମିତି ଆଉ କୋଉ ଗାଁରେ ଖେଳି ପାରିବୁ।ନିଜ ଗାଁ ରେ ତତେ ନିଜ ଚାହିଁ ବୋଲିଂ କରିବ ଭଲମନ୍ଦ ସବୁ କରିବୁ ଆଉ
ନା ଭଲ ଲାଗିଲାନି, ଆଉ ଭଲ ଲାଗିଲାନି। ପଳେଇଆଇଲୁ ତାପ ଦିନ ଠାରୁ ଗଲୁ ଗଲି କ୍ରିକେଟ ଖେଳ
ହଁ ଯୋଉ ଏଠି ଯୋଉ ହଁ ଜାଣିପାରିଲି ଭଲଲାଗେ ସେଠି କଣ କହିଲୁ ସେଠି ଟିକେ କ ଦେଖଆ ଗୋବୁଣ୍ଡିଆପଡାରେ ତ କିନ୍ତୁ କାହିକନା ଖେଳ ହଉଛି ଗୋବଣ୍ଡିଆପଡା ନ ଖେଳହେଲେ ସେଇଠି ପଳେଇବ ଖେଳକୁଦ ପାଇଁ ସେଇଠି ଠିକ। ଆଉ ଟାଇମ ତ ପାସ୍ ହେଇଯିବ ଆଉ ତ କିଛି। କରିହବନି ନା କି ଆମର ତ ପଡିଆ ଫଡିଆ ସବୁ ନଷ୍ଟ ହେଇଗଲା। ଆଉ ପଡିଆ ଗୋବ କୋଉ ପଡିଆ, ଆମର ଆଉ ନାଇଁ ଖେଳିବାକୁ କୋଉଠି ଖେଳିବୁ କହୁନୁ? କୋଉଠି ଜାଗା ଥାଆନ୍ତା ଖେଳନ୍ତୁ କୋଉଠି ଜାଗା ହିଁ ନାହିଁ।
ଆମର ଖେଳ ଆମର ଖେଳ ଭଲ ହୁଅନ୍ତା, ଦଳ ଅଛନ୍ତି ଗେମ୍ ପାଗଳ ହେଲା, ସେ ଜମା ପଡିଆକୁ ତ ସେଇଠିକି ଯାଇକି ଗେମ ଖେଳୁନ। କିଛି ନାହିଁ ନାଇଁ ପୋଲ ମୁଁ ପଳେଇବେ ଗେମ୍ ଖେଳିବି।
ଆରେ ଦେଖେ ତାଙ୍କ ନିଜ ବିବେକ ବାଧା ହଉନି, ତମ ନିଜ ପଡିଆରେ ଭଲ ମନ୍ଦ ଖେଳ ହଉଛି ତାଙ୍କର ସେ ମାନେ ତାଙ୍କ ଙ୍କର ଖାଲି ଗେମ୍ ଖେଳିବେ, ମୋବାଇଲ କେଞ୍ଚିବେ ଏଇଭଳିଆ ତମେ ଯଦି, ଆମ ଯେତିକ ତମ ଗୋବୁଡି ଆରେ ଯାଇ ବସି ହେଲେ ଗେମ୍ ଖେଳନ୍ତ ପିଲା ଗୋଟେ ଗୋଟେ ଇଏ ହୁଅନ୍ତା, ପିଲା ବି ନାହାନ୍ତି ନା ଗୋବୁଡି ଆଉ କଣ ସବୁ ତ ପଳେଇଲି ନା ବାହାରକୁ। ଆମ ଗାଁ ଛୁଆ ତ ଗାଁରେ କିଏ ଅଛି ପଡିଆରେ ଖେଳ ହବ। ଆମେ ଯୋଉ ଯାଉଛୁ ଏଇ ଆଠ ଦଶ ବାର ଜଣ, ଆଉ ସିପୁନି ଫିପୁନି ଦଲୁ ଫଲୁ ନେଇ ଖେଳୁଛୁ। ଆଉ ସିନା ପିଲା ହେଲେ ତୁ ଖେଳିବୁ, ପିଲା ହଉନାହାନ୍ତି ଠିକ ସେ କାହ୍ନା ଭାଇ କୋଉଦିନ ଆଉଛି ସାରଦା ଭାଇ କୋଉଦିନ ଆଉଛି। ଏଇ ଆଉ କଣ ସେ ପଡିଆ ତ ସେତେରା ତାର ସେଠି ତାର ଇଏ କରିଦେଲାଣି, ତାର ତା ଘର ଆଗ ତାର ଇଏ ତାର ଆଉ କଣ ଖେଳିବୁ ସେଠି?
ସେପଟ ବିଲ ବି ମାଡି ଆଇଲାଣି।
ଆଉ କିଛି ଖେଳକୁଦ କରିହବନି। ଆଉ ଆଜିକାଲି ବି ଆଉ କଣ କରିବୁ କୋଉଟା ଭଲ ମନ୍ଦ କୋଉ ଜାଗା ଦେଖିକି ରହିବାକୁ ପଡିବ, ନହେଲେ ଆଉ କଣ କରିବୁ।
ହଁ ଏ ବର୍ଷା ଗଲା ହରିପୁର ବର୍ଷା।
ବର୍ଷା ହଁ ବୁଝିପାଇଲି, ଆଉ କଣ ଆଜିକାଲି ତୁ କଣ ପଢ଼ିବା ଆଉ ଘରେ ତୁ ଘରେ କଣ କରିବୁ, କହୁନୁ କେତେ ବର୍ଷ ରହିବୁ ରହି ରହି?
ତାକୁ କହିନ ବାଡ଼େଇ ଦେଇଥାନ୍ତା ତା ଟ୍ରନ୍